ହଁ ହ୍ୟାଲୋ। ନମସ୍କାର। କଣ କରୁଛ?
ନାଁ ଏମିତି ବସିଥିଲି। କୁହନ୍ତୁ ଆପଣ କଣ କରୁଛନ୍ତି?
ହଁ ମୁଁ ବି ଏଇ ପଢ଼ାପଢି ସାରି ଇଏ କରି ଏଇ ରୁମରେ ଅଛି। ଆଉ ସାଙ୍ଗସାଥି ସବୁ ବାହାରୁକୁ ଯାଇଛନ୍ତି ପଢାପଢି କରିବା ପାଇଁ। ମୁଁ ରା ରୁମରେ ପଢେ। ଆଉ ସାଙ୍ଗସାଥି ଯିଏ ସବୁ ଲାଇବ୍ରେରୀ ଯାଇଛନ୍ତି। ପଢ଼ାପଢ଼ି କରିବାକୁ। ଆଉ ଆଜି ବି ଆମ ମଉସାଙ୍କ ଦେହ ଖରାପ ଥିଲା, ଯିଏ ରୋଷେଇ କରିବାକୁ ଆସନ୍ତି। ଆଉ ସିଏ ଯାଇ ମାନେ ସେଥିପାଇଁ ଆଜି ଆମର ମିଲ୍ ଯୋଉ ଅଛି ଅଫ୍ ଅଛି। ଆଉ ସାଙ୍ଗସାଥି ଯୋଉ ଯାଇଛନ୍ତି, ତାଙ୍କୁ କହିବୁ। ସେ କଣ ବାହାରୁ ହୋଟେଲରୁ ଖାଇବା ଆଣିବେ। ଆଣିିଲେ ଖାଇବୁ ଆଉ। ତମେ କଣ ମାନେ ଖାଇବା ପ୍ରସ୍ତୁତି କଲଣି ଖାଇବା ପାଇଁ ନା କଣ କରୁଛ?
ଆଜ୍ଞା ବନ୍ଧୁ ମୁଁ ବି ମାନେ ଖାଇବା ପ୍ରସ୍ତୁତ ଆଜି ମୁଁ ତ ଏଇଠି ନିଜେ ମାନେ ଯେମିତି କି ଏଇଠି କରେନି ମୁଁ ନିଜେ। ଆମର ଏଠି ମାନେ ମୁଁ ଯୋଉ ହଷ୍ଟେଲରେ ରହୁଛି, ସେଠି ଖାଇବା ଦିଅନ୍ତି। ତ ଯେମିତି ନିରାମିଷରେ ସବୁଦିନେ ହୁଏ ଆମର ଭାତ ହୁଏ, ଡାଲି ହୁଏ। ରବିବାର ଦିନକୁ ଛାଡିଦେଲେ, ମାନେ ଆଉ ବୁଧବାର ଦିନକୁ ଛାଡିଦେଲେ ଆଜି ଏମିତି ମଙ୍ଗଳବାର ତ ଆଜି ଭାତ, ଡାଲି, ଭଜା ହେଇଥିବ, ପାମ୍ପଡ ହେଇଥିବ, ଆଚାର ହେଇଥିବ। ଏ ସବୁ କିଛି ଏଠି ଦିଅନ୍ତି। କିନ୍ତୁ ଏଇ ସବୁ ଖାଇଲା ପରେ ବି ମାନେ ଘର କ ଥା ବହୁତ ମନେ ପଡେ କି, ମାଆଙ୍କ ହାତର ରନ୍ଧାର ସ୍ଵାଦ କୋଉଠି ବି ମିଳି ନଥାଏ।
ହଁ ହଁ ହଁ ରାଇଟ୍ ରାଇଟ୍ ଆମେ ବି ଏ ମାନେ ଯେବେ ବି ମାନେ ଇଏ କରୁ, ଏଇ ମୁଁ ତ ଏଇ କିଛି ଦିନ ତଳେ ଦୁଇ ଦିନ ତଳେ ଆମ ସେ ଘର ପାଖକୁ ଆମ ଯୋଉ ଦେଇ ତାଙ୍କର ବିବାହ ହେଲା। ମୁଁ ଯାଇଥିଲି ବହୁତ ଦିନ ପରେ ଘରକୁ ଯାଇଥିଲି। ଘରେ ବି ସମୟ ଅତିବାହିତ କରି ଆସିଲି। ବହୁତ ଭଲ ଲାଗିଲା। ଆମେ ବାହାରେ ସିନା ରହୁଛନ୍ତି କିନ୍ତୁ ଘରେ ଯୋଉ ଆମେ ପ୍ରଥମରୁ ଜନ୍ମ ହେଇଛନ୍ତି ଜନ୍ମରୁ ବହୁତ ସାରା ଜିନିଷ ଆମେ ଅତିବାହିତ କରିଛନ୍ତି ସେଇ ସମୟ ମନେ ପଡିଲେ ଛୋଟ ବେଳ କଥା ବହୁତ ଖୁସି ଲାଗେ ଶୁଣିକି ଆମେ ଭାବି ପାରିବାନି। ହଁ ଆମେ ମୁଁ ଏଇଟା କରୁଥିଲି ସେତେବେଳେ ଏଇଟା କରୁଥିଲେ ବୋଉ କ ବୋଉ ମଉସାଙ୍କୁ କହିଥା ହଁ ତୁ ଏଇଟା କରୁଛୁ। ଦୁଇଟା ସିଏ ଆଉ ବି ପୁରୁଣା ଜିନିଷ ଯୋଉ ଥିବ ତାକୁ ଦେଖିଲେ ବି ବହୁତ ଖୁସି ଲାଗେ ତମ ଜୀବନ ରେ ଏମିତି କିଛି ହେଇଛି ମାନେ ଦେଖ
ହ ଆଜ୍ଞା ନିଶ୍ଚୟ। କି ମାନେ ସମସ୍ତଙ୍କ ଜୀବନରେ ମାନେ ଏମିତି କିଛି ନା କିଛି ଅନୁଭୂତି ରୁହେ। ଆଉ ଶୁଣିକି ବି ବହୁତ ଭଲ ଲାଗିଲା କି ଆପଣ ମାନେ ଏବେ ଯାଇକି ଘରକୁ ଯାଇକି ଆସିଛନ୍ତି ବି। ଆଉ ମୋର ସେ ସୌଭାଗ୍ୟ ନାହିଁ ଯାହାକୁ କି ମାନେ ମୁଁ ଏବେ ଯାଇପାରିବି ଘରକୁ କିନ୍ତୁ ନିଶ୍ଚୟ ମୋ ଆର ମାନେ ମାସରେ ମୁଁ ଯିବି ଘରକୁ। ଏବଂ ମୋର କିଛି ଅନୁଭୂତି ଆପଣ ଯେମିତି ପଚାରିଲେ କିଛି ଅନୁଭୂତି ବହୁତ ତୁ ଗୁଡାଏ ଅନୁଭୂତି ଅଛି କହିଲେ ବି ନ ସରେ କିନ୍ତୁ ସେଥିରୁ ଗୋଟେ ମୋର ସବୁଠୁ ବହୁତ ବଡ ଦୁଃଖର ମାନେ ସବୁ ଠୁ ସବୁବେଳେ ମୋର ଜୀବନରେ ମୁଁ କେବେ ବି ଭୁଲି ପାରିବିନି।
ହଁ।
ମୋର ଲାଷ୍ଟ ମାନେ ଯେମିତିକି ଶେଷରେ ମୁଁ ବହୁତ କାନ୍ଦିଥିଲି। ମୋ ବାପାଙ୍କ ପାଇଁ ବୋଲିକିରି।
ହଁ।
ସେ ଅନୁଭୂତି ମାନେ କେବେ ବିି ମୋ ଜୀବନରେ ନ ଆସୁ କି କାହା ବି ଜୀବନରେ ନ ଆସୁ। ସେମିତି ମୁଁ ଭଗବାନଙ୍କୁ ସବୁବେଳେ ପ୍ରାର୍ଥନା କରେ।
ହୁଁ ହୁଁ ହଁ। ଭଗବାନ ଭି ଆପଣଙ୍କ ଡାକ ଶୁଣନ୍ତୁ ତମେ
ଏବେ ଯାହାବି ଦୁଃଖରେ ଥିଲ ଭଗବାନ ବି ତୁମ ଦୁଃଖ ନେଇ ସୁଖରେ ତୁମ ଜୀବନଯାପନ ଶୈଳୀକୁ ବଦଳେଇ ଦିଅନ୍ତୁ ବହୁତ ଭଲ ମାନେ ଭାବରେ ତମେ ଜୀବନ ଗଢ ଇଏ କର ଆଗକୁ ଆଉ ଯାହା ବିି କରିବାର ଲକ୍ଷ୍ୟ ଅଛି ସେଗୁଡାକୁ ସବୁ କରିଚାଲ ଆଗେଇ ଚାଲ। ଭଗବାନଙ୍କୁ ସବୁବେଳେ ମାନେ ତାଙ୍କ ଆଭା ଭଗବାନଙ୍କ ଆଶୀର୍ବାଦରୁୁ କରିଚାଲ ବହୁତ ଭଲ।
ଧନ୍ୟବାଦ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଆଉ କେମିତି ଆପଣଙ୍କର ସେ ପଡେ ରଜ ପର୍ବ କିମ୍ବା ଦୀପାବଳି ଦୁର୍ଗାପୂଜା ଏମିତି ତ ସବୁ କିଛି ପର୍ବପର୍ବାଣିୀ ଆପଣ ପାଳନ କରୁଥିବେ ଆଜ୍ଞା କୁହନ୍ତୁ କେମିତି ପାଳନ କରନ୍ତି?
ହଁ ଯେହେତୁ ଟିକେ ଏବେ ରିସେଣ୍ଟ ତ। ଏଇ ମାନେ ରଜ ପର୍ବ ଗଲା ରଜ ପଳ ଆମ ଅ ଯୋଉ ଓଡିଆ ସଂସ୍କୃତି ଧର୍ମ ପରମ ପରମ୍ପରାର ଗୋଟେ ବହୁତ ଭଲ ପର୍ବ। ଯୋଉଟା କି ରଜ ପର୍ବ ତିନି ଦିନ ହୋଇଥାଏ ଯୋଉଥିରେ କି ଆମେ ମାନେ ବେଶୀ ମହିଳା ମାନଙ୍କ ପାଇଁ ସେଇ ପର୍ବ ଟା ଇଏ ଥାଏ ଯେହେ ତୁ ଆମର ଭୂମି ଦେବୀ ମାତା ଅଛନ୍ତି ମାତାଙ୍କ ପୂଜନ ପାଇଁ ବି ହେଇଥାଏ। ତିନି ଦିନ ଯାକ ଆମେ ହଳ କରିବାନି ଯେମିତି କରିବାନି କଟାକଟି କରିବାନି ଆହୁରି ବି ବହୁତ ସାରା ଜିନିଷ କରିବାନି ମାଆଙ୍କୁ ଭକ୍ତି କରିବା ମାନେ ତାଙ୍କୁ ମାନେ ଆହ୍ୱାନ କରିବା। ଆଉ ଯେମିତିକି କହିଲି ଝି ମାନେ ବେଶୀ ମହିଳା ମାନଙ୍କ ପାଇଁ ହୋଇଥାଏ ମହିଳାମାନେ ବି କିଛି କର ନ୍ତିନି ଖାଲି ସଜବାଜ ନୂଆ ଶାଢ଼ୀ ଡ୍ରେସ ଏମିତି ସବୁ ପିନ୍ଧା ପିନ୍ଧି କରନ୍ତି। ଆହୁରି ବି ବହୁତ ସାରା ଯାହାବି ଏବେ ଯେମିତି ଆମର ଆଧୁନିକ ଦୁ ଯୁଗରେ ଯେମିତି ଫିଲ୍ମ ଆଉ ଆଉ କିଛି ଦେଖିବାକୁ ଯାଆନ୍ତି ବାହାରକୁ। କି ଭଲ ଭଲ ଜାଗା ଭଲ ଭଲ ମନ୍ଦିର ଭଲ ଭଲ ଇଏ ଯାଇକି ବୁଲାବୁଲି କରି ଆସନ୍ତି ଆହୁରି ବି ବହୁତ ସାରା ଜିନିଷ ଇଏ କରନ୍ତି ଆଉ କହିବି ଯେ ଆମ ଗ୍ରାମରେ ବହୁତ ଭଲ ଭାବରେ ପାଳନ ହୁଏ। ଆମ ଗ୍ରାମରେ ଗୋଟେ ଧାର୍ମିକ କୁହନ୍ତି ଯୋଉ କୀର୍ତ୍ତନ ହୁଏ ତିନି ଦିନ ଯାକ କୀର୍ତ୍ତନ ହୋଇଥାଏ ସେଇ କୀର୍ତ୍ତନ ରେ ଆମେ ଗାଁ ରେ ବି ଯେତେ ବି ଲୋକ ସବୁ ଗୋଟେ ଜାଗାରେ ଆସନ୍ତି ଗୋଟେ ଜାଗାରେ। ଖାଇବା ହୁଏ ଭୋଜି ହୁଏ। ଆଉ ସମସ୍ତେ ବି ଆସିକି ଖାଆନ୍ତି ଯଦି ବି ଆମ ମହିଳା ମାନେ ଆସିପାରିବେନି ଆମେ ତାଙ୍କ ପାଇଁ ବି ନେଇକି ଘରେ ଖାଦ୍ୟ ଦେଇ ଆସୁ ଇଏ କରୁ ବହୁତ ଭଲ ଲାଗେ ଆମର ସେ ଯୋଉ ପର୍ବ ଆମ ଗାଁରେ ଗ୍ରାମରେ ସବୁ ଏକତ୍ର ମିଳିତ ହୋଇ କୀର୍ତ୍ତନ କରିବା ଧାର୍ମିକ ଭଗବାନଙ୍କୁ ଡାକିବା। ଆଉ ଇଏ କରିବା ବହୁତ ଖୁସି ଲାଗେ ଇଏ କରିକି ଦେଖିକି।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
ତମ ସେପଟେ ଏମିତି କିଛି ପର୍ବ ମାନେ ପାଳନ କର ଯୋଉଥିରେ କି ତମ ମାନେ ସବୁ ଏକତ୍ର ହେଇ ମିଶି ମିଳିମିଶି କାର୍ଯ୍ୟ କର?
ନିଶ୍ଚୟ ନିଶ୍ଚୟ ଆଜ୍ଞା ଆପଣଙ୍କ କଥା ଶୁଣି ବହୁତ ଭଲ ଲାଗିଲା। ଯେମିତିକି ରଜ ପର୍ବ ଆପଣ ଯେମିତି କହିଲେ। ସେମ ଆମର ବି ଏପଟେ ମାନେ ରଜ ପର୍ବ ବହୁତ ଧୁମଧାମ ରେ ଆମେ ପାଳନ କରି ତ ଯେମିତି କିି ଏଇଟା ସମସ୍ତଙ୍କ ମହିଳାଙ୍କ ପାଇଁ ଏଇ ପର୍ବ ଥାଏ। ବସୁମତୀ ସ୍ଥାନ ପହିଲି ରଜ ପହିଲି ରଜ ରେ ନୂଆ ବସ୍ତ୍ର ପରିଧାନ କରିକିରି ବୁଲିବାକୁ ଯାଉ। ଚଳଚିତ୍ର ଦେଖ ଦେଖିବା ପାଇଁ ଯାଉ, ସାଙ୍ଗସାଥି ମେଳରେ ଦୋଳି ଖେଳୁ। ମେ ମାନେ ମା ବନେଇଥାନ୍ତି ପୋଡପିଠା ଖାଇଥାଉ, ପାନ ଖାଇଥାଉ। ବହୁତ ଏଇ ତିନି ଦିନ କେମିତି ମାନେ କଟିଯାଏ ପର୍ବପର୍ବାଣି ଆସିଲେ। ପର୍ବପର୍ବାଣି ଆସିବା ପାଇଁ ଆମକୁ ମାନେ ଆମେ ଜଗିକି ରହିଥାଉ କେବେ ନୂଆ ବସ୍ତ ତ୍ର ଆମେ ପରିଧାନ କରିବୁ ପର୍ବପର୍ବାଣଣି ଆସିବ? କିନ୍ତୁ ଆସିଲା ପରେ ସେଇଦିନ ଏତେ ଜଲଦି ମାନେ ଚାଲିଯାଏ। ପୁଣି ଆଉଥରେ ଆର ବର୍ଷ ପାଇଁ ଅପେକ୍ଷାରେ ଥାଏ କି କେବେ ଆସିବ ସେଇ ପର୍ବ।
ତ ସେଏମିତି ଆମେ କହିଥାନ୍ତୁ ହଁ। ଆଉ କଣ ପିଠାପଣା କଣ କେମିତି କରିକି ଖାଆନ୍ତି? ରଜରେ ତ ପିଠାପଣା ତ ବହୁତ ପ୍ରସିଦ୍ଧ ଆମ ଏପଟେ ପୋଡ଼ପିଠା ଆହୁରି ବି ବହୁତ ପିଠା ଅଛି ତମେ କଣ କେମିତି ପିଠା ପଣା କଣ କେମିତି?
ମତେ ସବୁ କିଛି ପିଠା ପଣା ଜଣାଯାଏ କାରଣ ଆପଣ ବି ଜାଣି ବେ ଆଜିକାଲିର ସଂସ୍କୃତିରେ ଘରେ ସବୁ ଘରେ ପରିଚିତ ହୁଏ, ମା ସମସ୍ତଙ୍କୁ ମାନେ ଶିଖେଇକି ରଖିଥାନ୍ତି ଝିଅ ମାନଙ୍କୁ। ତ ଏମିତି କିଛି ନାହିଁ କିନ୍ତୁ ମୁଁ ସବୁ କିଛି ମାନେ ପିଠ ପଣା କରିଦେଇଥାଏ। ଯେମିତି କିି କାକରା ପିଠା, ମଣ୍ଡା ପିଠା, ପୋଡ ପିଠା, ଛେନା ପୋଡ ଆଜ୍ଞା।
ବହୁତ ଭଲ ବହୁତ ଭଲ ଶୁଣିକି ବହୁତ ଭଲ ଲାଗିଲା। ମାନେ ତମେ ନିଜେ ସବୁ ତିଆରି କର କେମିତି ପ୍ରୋସେସ ରେ ତିଆରି କରନ୍ତି କଣ କେମିତି କରନ୍ତି? ଟିକେ କହିବେ?
ଆଁ ନିଶ୍ଚୟ ଆପଣ କୋଉ ପିଠା ବିଷୟରେ ଜାଣିବା ପାଇଁ କହିବେ ମାନେ ମୁଁ କହିପାରିବି ଆପଣଙ୍କୁ?
କୁହନ୍ତୁ?
କୋଉ ପିଠା ବିଷୟରେ ଆପ
ହଁ ପୋଡ ପୋଡ ପୋଡପିଠା କୁହନ୍ତୁ ଟିକେ ଶୁଣିବାକୁ ଚାହୁଁଛି?
ନିଶ୍ଚୟ ପୋଡପିଠା ଯଦି ଆପଣ ମାନେ ଅକ୍ଚୁଆଲି ପୋଡପିଠା ମୁଁ ଦୁଇ ପ୍ରକାର ବନାଏ। ଗୋଟେ ହଉଛି ରାଗ ପୋଡପିଠା ଯୋତା କିି ତାକୁ ଆମେ ଶାକ ବୋଲି କହୁ ଏବଂ ମିଠା ପୋଡପିଠା ରୁହେ। ଯେମିତି କିି ମିଠା ପୋଡପିଠାରେ ଆପଣଙ୍କର ମାନେ ଇଛା ଅନୁସାରେ ଆପଣ ଯୋଉ ପନୀ ପରିବା ଯେମିତିକି ରହିଗଲା ଆମର ବୋଇତାଳୁ ଚିନା ବାଦାମ, କାଜୁ, କିସମିସ, ଆଉ କନ୍ଧମୂଳ। ଯୋଉ ବି ଆପଣଙ୍କର ମାନେ ପସନ୍ଦ ସ ଆଁ ମିଠା ଜିନିଷ ପରିବା ରୁହେ। ସେ ସବୁକୁ ଛୋଟ ଛୋଟ କାଟିକି ଯେମିତି କିି ନଡିଆ ଠିକ ଅଛି। ତାକୁ ଛୋଟ ଛୋଟ କାଟିକି ଅଲଗା ରଖିଦେବେ ଏବଂ ଚାଉଳକୁ ବ ବତରେଇକି ଥିବେ ଚାଉଳ ମାନେ ଗୋଟେ କପ୍ ଆପଣଙ୍କର ଚାଉଳରେ ରହିବ। ଯଦି ଦି ଆପଣ କରିବା ପାଇଁ ଚାହୁଁଛନ୍ତି? ଗୋଟେ କପ୍ ଚାଉଳରେ ଆପଣ କଣ କରିବେ ରାତିରୁ କିମ୍ବା ସକାଳୁ ଭିଜେଇକି ଆପଣ ରଖିଥିବେ ଦୁଇ ଘଣ୍ଟା ଆଗରୁ। କେତେ ଚାଉଳକୁ ଆପଣ ମାନେ ବତରେଇକି ରଖିବେ ସେତେ ମାନେ ପିଠା ବହୁତ ଭଲ ହୁଏ। ବୁଝିପାରିଲେ କିନ୍ତୁ ଆପଣ ସକାଳେ ଯଦି ବତ୍ରେଇନ୍ ଆପଣ ଖରା ଭଳା ଟାଇମରେ ଆପଣ ତାକୁ ବନେଇ ପାରନ୍ତି। ତ କଣ କରିବେ? ପ୍ରଥମେ ବତରେଇକି ରଖିକି ତାକୁ ଗ୍ରାଇଣ୍ଡର କିମ୍ବା ଆପଣଙ୍କର ଶିଳରେ ଯାହା ବି ଥିବ ତାକୁ ବାଟିକିରି ଅଳ୍ପ ଟିକେ ଲୁଣ ଦେଇକି ତାକୁ ଅଲଗା କରି ରଖିଦେବେ ଗୋଟେ କଢେଇରେ। ପାଣି ପକେଇବେ ପାଣି ପକେଇକି ଆପଣ ଯେତେ ଗୁଡ ପସନ୍ଦ କିମ୍ବା ଚିନି ପସନ୍ଦ ଦୁ ଗୁଡା ମଧ୍ୟରୁ ଯାହାବି ପସନ୍ଦ ଆପଣଙ୍କ ମାନେ ପାଣି କଣ ନେବେ ଯଦି ଗୋଟେ କପ୍ ଆପଣ ଚାଉଳକୁ ବତୁରେଇକି ବାଟୁଛନ୍ତି। ତାହେଲେ ଆପଣ ଦୁଇ ପ୍ ମାନେ ଗୋଟେ କପ୍ ଅଧା ପାଣି ବି ନେଇପାରିବେ କାରଣ ଚିନି ଯଦି ପକେଇବେ ମାନେ ସେ ଚିନି ର ବି ମାନେ ପାଣି ହବ ନା। କିମ୍ବା ଦୁଇ କପ୍ ବି ଆପଣ ମାନେ ନେଇପାରିବେ ପାଣି। ଠିକ୍ ଅଛି ଆପଣ ତାକୁ ପକେଇବେ ତାହଲେ ଲୁଣ ପକେଇବେ ଲୁଣ ପକେଇଲା ପରେ ଯଦି ତେଜପତ୍ର ଅଛି ଗୋଟେ ତେଜପତ୍ର ପକେଇବେ। ଚିନି ପକେଇବେ ଦୁଇ କପ୍ ପାଣିରେ ଆପଣ ଗୋଟେ ଏବଂ ହାଫ୍ କପ୍ ଆପଣ ପାଣି ଚିନି ପକେଇବେ। ବୁଝିଲେ ନାଇଁ ଯଦି ଗୁଡ ବି ପକଉଛନ୍ତି ଦୁଇ କପ୍ ପାଣିରେ ଆପଣ ଗୋଟେ କପ୍ ଏବଂ ହାପ କପ ର ଗୁଡ ପକେଇକି କରିବେ। ତାପରେ କଣ କରିବେ ଆଜ୍ଞା। ତାପରେ ଆପଣ ଯାହାବି ପନିପରିବା ରଖିଥିବେ ମାନେ କାଟିକିରି ଯେମିତି କି କାଜୁ ହେଇଗଲା କିସ୍ ମିସ୍ ହେଇଗଲା। ଚିନାବାଦାମ ହେଇଗଲା କନ୍ଧମୂଳ ହେଇଗଲା ବୋଇତାଳୁ ହେଇଗଲା। ଆପଣ ଯାହାବି ଆପଣଙ୍କୁ ପସନ୍ଦ ନଡିଆ ହେଇଗଲା ଆପଣ କଣ କରିବେ ସେଇ ପାଣି ରେ ସେ ସବୁ ପରିବା ପକେଇକି ଚାଉଳ ଯୋଉ ବାଟିକି ରଖିଦେବେ ତାକୁ ଜନ୍ତି ଦେବେ ଭଲ ଭାବରେ। ଜନ୍ତି ଦେଲା ପରେ ତା ଉପରେ ଟିକେ ଘିଅ ପକେଇକିରି ଆପଣ କଣ କରିବେ ପ୍ରେସର କୁକର ଯଦି କଣ ଅଛି ଯଦି ଚୁଲିରେ କରିବେ ମାନେ ଏଇଟା ବହୁତ ମାନେ ସବୁଠୁ ମାନେ ଯେ ଯେତେ ପୋଡିବ ସେତେ ଭଲ ଲାଗିବ ସ୍ଵାଦ ଆସିଥାଏ ଆଜ୍ଞା। କିନ୍ତୁ ଯେହେତୁ ଆଜିିକାଲି ମାନେ ଚୁଲିରେ ବହୁତ କମି ଗଲାନି ଚୁଲିରେ ଖାଦ୍ୟ ବନେଇବା ତ ଗ୍ୟାସ ରେ ଆପଣ କଣ କରିବେ ପଇଁତିରିଶ ରୁ ଚାଳିଶ ମିନିଟ୍ ରଖିବେ।
ପ୍ରଥମେ ମାନେ ପ୍ରେସର କୁକର ଦେଇ ସେ ଉପରେ ଘିଅ ଲଗେଇକି ତା ଉପରେ ଆପଣ ଯଦି ଖଲି ପ ପତ୍ର କିମ୍ବା କଦଳୀ ପତ୍ର ଅଛି ପକେଇକି ଏଇ ମିଶ୍ରଣକୁ ପକେଇକି ପ୍ରେସର ଯଦି ଦେଇଦେବେ ପଇଁତିରିଶରୁୁ ଚାଳିଶ ମିନିଟ୍ ପୁରା ସ୍ଲୋ ମାନେ ମିଡିୟମ ମିଡିୟମ ବି କରିବେନି ଲୋ ଲୋ ଫ୍ରେମ୍ ରେ ଆପଣ ତାକୁ ବସେଇକି ଯଦି କରିବେ ମାନେ ତାର ପୋଡ ପିଠା ହେଇଗଲା ପ୍ରସ୍ତୁତ।
ଆଚ୍ଛା ଆଚ୍ଛା ବହୁତ ବଢିଆ ଶୁଣିକି ବି ଆପଣ ଯୋଉ ଯୋଜନା କହିଲେ ବନେଇବାର ଫୋଡ ଠାରୁ ଯୋଜନା ବହୁତ ଖୁସି ଲାଗିଲା ଏମିତି ବି ବନଉଛନ୍ତି ଇଏ କରୁଛନ୍ତି ମୁଁ ବି ନିଶ୍ଚିତ ଯେବେବି ସମୟ ହବ ଆପଣ ଯୋଉ ଯୋଉ ସାମଗ୍ରୀ କହିଲେ ସେଇ ସେ ସେ ଆଣିକି ସେଇଟା ମାନେ ମାନେ ନିଜେ ତିଆରି କରିକି ବି ଘରେ ଯଦି ଥାଏ କାହାର ସାହାଯ୍ୟ ନେଇକି ନିଜେ ତିଆରି କରି ଖାଇବା ପାଇଁ ମୁଁ ଚେଷ୍ଟା କରିବି ଆଉ ବ ମାନେ ଆପ କହିବି ଆପଣଙ୍କୁ କେମିତି ତାର ମାନେ ସ୍ଵାଦ ଥିଲା କଣ ଥିଲା ନିଶ୍ଚିତ ନିଶ୍ଚିତ ଭାବରେ ତୁମକୁ ଜଣେଇବି ସେଇ ସବୁ ଇଏ ଯାଉ ବହୁତ ଭଲ ଏମିତି ବି ଆମ ମାନେ ତମେ ଏବେ ବି ସେ ସବୁ ମାନେ ଜିନିଷରେ ସବୁ ମାନେ ଜାଣିଛ ଇଏ କରିଛ। ଆଜିକା ର ଯେମିତି ସବୁ ପିଲା ତ ସବୁ ଅଲଗା ଜିନିଷରେ ସବୁ ଇଏ କରୁଛନ୍ତି ତମେ। ଯାହା ହଉ ଏଇ ସବୁ ଜିନିଷରେ ବହୁତ ସାରା ଜାଣିଛ ଜାଣିକି ବହୁତ ଖୁସି ଲାଗୁଛି। ବହୁତ ଭଲ ଲାଗୁଛି ଶୁଣିକି।
ଧନ୍ୟବାଦ ଆପଣଙ୍କ ସହିତ ବି ଖୁସି ମାନେ କ ହେଇକି ମତେ ବହୁତ ଖୁସି ଲାଗିଲା ଯେମିତି।
ହଁ ମତେ ବି ବହୁତ ଖୁସି ଲାଗିଲା ହଉ ମୁଁ ରଖୁଛି ପରେ କଥା ହବା ଧନ୍ୟବାଦ।
ଆଜ୍ଞା ଧନ୍ୟବାଦ।